ହ୍ୟାଲୋ।
ହୁଁ କଣ କରୁଥିଲ?
ମୁଁ ଏବେ ବସିଥିଲି ଆପଣ କଣ କରୁଥିଲେ କି?
ଆଉ ମୁଁ ବି ଟିକେ ଏମତି ଗଡ଼ୁଥିଲି ଶୋଇଥିଲି ଆଉ।
ଓହୋ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୁ ହଜବେଣ୍ଡ ସ୍ଵାମୀ ଆଉ ମୋର ଗୋଟେ ନଅ ମାସର ଛୁଆଟି ଆଉ ଶଶୁର ଅଛନ୍ତି
ହୁଁ କଟକରେ ରହୁଛନ୍ତି ନା ଗାଁରେ ରହୁଛନ୍ତି
ନା ମାନେ ମୋ ଶାଶୁ ରହୁଛି ମାଲକାନଗିରି ମୋ ହଜବେଣ୍ଡ ସର୍ଭିସ କରନ୍ତି ଆନ୍ଧ୍ରରେ ଅଙ୍ଗୋଲ ଡିଷ୍ଟ୍ରିକଟ ରେ ତ ଏଇଠି ମୁଁ ରହୁଛି।
ଅନଗିରି ଡିଷ୍ଟ୍ରିକ୍ଟ ରେ ଅଛନ୍ତି।
ହଁ, ମାନେ ଅଙ୍ଗୋଲ ଅଙ୍ଗୋଲ ଆନ୍ଧ୍ରପ୍ରଦେଶ ଓଡିଶା ନୁହଁ।
ହଁ ହଁ ବାହାରେ ଆଉ।
ହଁ ବାହାରେ।
ହୁଁ ହୁଁ ଆଉ ଆପଣଙ୍କର ନଅ ମାସର ଝୁଅ ପୁଅଟିଏ ବୋଧେ
ହଁ ନଅ ମାସର ପୁଅଟିଏ।
ରଜ କୁ ଆସିନାହାନ୍ତି ଗାଁ ରେ।
ନା ନା ରଜ। ଆମର ଏଇଠି ଏମିତି ରଜ ସେଲିବ୍ରେସନ ହୁଏନି ଆପଣଙ୍କ ସାଇଡ ହୁଏ ନା।
ହଁ ସେଠି ରଜ ର ସେଲିବ୍ରେସନ କିଛି ନାହିଁ ନ।
ନା କିଛି ଏମତି ନାହିଁ ଝିଅଗୁଡା ଖାଲି ଯୋଉ। ଝିଅଗୁଡା ଥାନ୍ତି ସେ ସଜବାଜ ହୁଅନ୍ତି।
ସେମିତି କଣ ସେଇଠି ଫେମସ କଣ ଏମତି ଭଲ ମନ୍ଦ ଯାନି ଯାତରା କଣ ଫେମସ ଅଛି
ଏଇଠି ବୁଲାବୁଲି ପାଇଁ ମାନେ ଆନ୍ଧ୍ରାରେ ଯୋଉ ଅଛି ଅ ସମୁଦ୍ର କୂଳ ଅଛି ମାନେ ବିଚ ଅଛି ପାଖରେ ଦିଟା ବିଚ୍ ଅଛି।
ହୁଁ।
ଟିଏ ରହୁଚି କଳିଙ୍ଗପଟଣମ୍ ବଲିକି।
ହଁ।
ଆଉ ଗୋଟେ ଜିନିଷ ହଉଛି ଚିରିଆଲ ବଲିକି ତ ଦିଟା। ବିଚ ରହୁଛି ନା ଭଲ ଭଲ ଜାଗା ଆରାମ ସେ ଯାାଇ ବୁଲି ପାରିବେ। ମାନେ ବହୁତ ସପନ ସଫୁ କିଛି ଅସୁବିଧା ନାହିଁ। ତ ଏ ପାଖରେ ନା ତିରୁପତି। ତିରୁପତି ବାଲାଜୀ ଜାଣିଥିବେ।
ହଁ ହଁ ଜାଣିଛି।
ହଁ। ତ ଅଙ୍ଗୋଲରୁୁ ତିରୁପତି ବାଲାଜୀ ଚାରି ଘଣ୍ଟା ପଚାଶ ମିନିଟ ପାଞ୍ଚ ଘଣ୍ଟା ଧରନ୍ତୁ ପାଞ୍ଚ। ଟାରେ ବାସ୍ତୁ ରାସ୍ତା ଏଠୁ।
ହଁ ହଁ।
ମାନେ ପାଖରେ ଆଉ ଆଉ ଗୋଟେ ସାଇଡରେ ରହୁଛି କି ଯୋଉ ଶ୍ରୀସୈଲମ କୁହନ୍ତି। ଶ୍ରୀସୈଲମ ଜ୍ୟୋତିର୍ଲିଙ୍ଗ ଅଛି ନା ଶିବଙ୍କର। ହଁ ସେଇଟା ଅଛି ହଁ। ସେଇଟା ଅଛି। ଆଉ ଯୋଉ ନାଲା ମାଲା ଫରେଷ୍ଟ ବୋଲି ଅଛି ସେଇଠି ନା ଜଙ୍ଗଲ ପାରି ହୁଏ।
ହଁ ହଁ।
ଆ
ଆଉ କଣ ଖାଇଛନ୍ତି ଆଜି?
ଆଜି, ମୁଁ ଖାଇଛି ବନେଇଥିଲି ଏ ଭାତ, ଡାଲି। ହଁ ମୁନିଆ ଛୁଇଁ କୁହନ୍ତି ନା ସେପଟ। ଛୁଇଁ, ମଟର, ଆଳୁ ତରକାରୀ, ଆଉ ଆଳୁ ଚକଟା। ଆପଣ କଣ ବନେଇଥିଲେ ଆଜି?
ମୁଁ ଆଜି ବନେଇଥିଲି ଭାତ, କୋବି ତରକାରୀ। ଆଉ ଅମୃତଣ୍ଡା ଜାଣିଛନ୍ତି। ଅମୃତଣ୍ଡା ଯୋଉ ପାପାୟା ଯଉ ଅମୃତଣ୍ଡା। ପାପେୟା ଭାଜି ଥିଲି ଆଉ ତା ସାଙ୍ଗରେ କରିଥିଲି କୁନ୍ଦୁରି ଆଳୁ ଆଉ ଇଏ। ଦୋ ପକେଇକି ଭଜା କରୁଥିଲି ଗୋଟେ ତେଲ ଭଜା କରୁଥିଲି। ଆଉ ନାମ୍ବ ଖାଇଥିଲୁ ଆଉ ତା ସାଙ୍ଗ ପାମ୍ପଡ଼ ଛଣାକୁ ଲେମ୍ବୁ।
ଆଛା ଅମୃତଭଣ୍ଡା ଟା ଯୋ ଉ କହିଲେ ଆଉ ଆଉ ଥରେ ଟିକେ କହିଥାନେ କେମିତି କଣ ବନେଇଥିଲେ?
ଅମବୃତଚ ଅଣ୍ଡା ଟା କେମିତି ଭାଜିଲୁ କି ତାକୁ କାଟିଦେଲି କଞ୍ଚା। ପା ପାଇଆରେ ଯୋଉ କଞ୍ଚାଟା ଆସୁନି?
ଆଜ୍ଞା ଆଜ୍ଞା।
ତାକୁ କାଟିଦେବେ ଚୋପା ଛଡେଇକି। ତାକୁ ଚୋପା ଛଡେଇ ସରିଲା ପରେ ତାକୁ ସିଝେଇଦବେ ପାଣି ରେ ଲୁଣ ଦେଇକି ହଳଦୀ ଦେଇକି। ତାପରେ ତାକୁ ଟିକେ ଫୁଟି ଆସିଲେ ସିଝିଗଲାଠୁ ତାକୁ କାଢିଦବେ ଗୋଟେ ଜାଗାକୁ ତାପରେ ତାକୁ ମସଲା ଦେଇଦେବେ ମସଲା ଦେଲା ପରେ ତାକୁ ଭାଜିବେ ମସଲା ଦେଇକି ତାୱାରେ ତେଲ ପକେଇକି ଭାଜିଦେବି ମ ଲାଲ ଲାଲ କରିକି ଲଙ୍କାଗୁଣ୍ଡ ହଲଦି ଗୁଣ୍ଡ ଦେଇକି।
ଆଚ୍ଛା।
ବୁଝିପାଇଲେ ତାକୁ ଭାଜିଦେବେ ତାକୁ ଲାଲ ଲାଲ କରିକି ଭାଜିବେ ଖାଇବେ ଭାତରେ ବହୁତ ଟେଷ୍ ଲାଗେ ସେଇଟା ବହୁତ ଭିଟାମିନ ବି ତାର।
ତ ମୁଁ ଜାଣିନଥିଲି ଏମତି ହୁଏ ବୋଲି ଆମର ଖାଲି ଏମିତି ନା ସନ୍ତୁଳା ହୁଏ।
ହଁ ସନ୍ତୁଳା ହୁଏ, ତାକୁ ଭଜା ବି ହୁଏ। କେମିତି ଭାଜିବେ? ତା ଚୋପା ଛଡେଇ ଦେବେ। ତାକୁ ସିଝେଇକି ହଳଦୀ ଗୁଣ୍ଡ ଲୁଣ ଦେଇକି ସିଝେଇ ଦେବେ। ତାପରେ ସୋରିଷ, ଜିରା ଅଦା, ରସୁଣ ବାଟିଦେବେ ଗ୍ରାଇଣ୍ଡିଂ କରିଦେବେ ତାପରେ ତାକୁ ସେଇଥିରେ ପକେଇକି ଭାଜିବେ ଦେଖିବେ ବହୁତ ଟେଷ୍ ଲାଗେ।
ହ ମୁଁ ବନେଇବି ତାହାଲେ।
ବନେଇବେ ବନେଇକି ଖାଇବେ ଦେଖିବେ ବହୁତ ବଢିଆ ଲାଗେ ତା ସେଇଟା ସେଇଟା ଆଜି ମୁଁ ଭାଜିଥିଲି। କାଲି ବି ଭଜା ହେଇଥିଲା ଆମର ପଅର ଦିନ ଭଜା ହେଇ ଥିଲା ଆଜି ବି ଭଜା ହେଇଥିଲା କାଲି ଆଇଁଷ ବାର କରିନଥିଲୁ ଆଜି କରିଥିଲୁ। ସେଇଟା ଗୋଟେ ଭାଜିଥିଲି ଆଉ ତା ସାଙ୍ଗରେ ଆମ୍ବ କରିଥିଲି ଆଉ କୁନ୍ଦୁରିିକ ଆଳୁ ଭଜା କରିଥିଲି ମିକସ କରିକି।
ଆଛା ଆମର ତ ଏଇଠି କୋ ଆଜ୍ଞା କୁହନ୍ତୁ।
ହଁ ଆଉ ମିକ୍ସ ଭଜା ଟା ଟିକେ ଭଲ ଲାଗେ ତେଲ ଭଜା ଟିକେ ବେଶୀ ଜିନିଷ ଟେ ଭଲ ଲାଗେ ଆଉ ଆଳୁ ଫାଳୁ ପକେଇ ଯଦି ଭାଜିବେ ଫୋଟଳ ଫୋଟଳ।
ଆଜ୍ଞା।
ଆଉ କଣ କୁହନ୍ତୁ ଆପଣଙ୍କର ସବୁ ପନିପରିବା ହେଟି କିଣା ଥିବ? ହଁ
ଆମର ନାଇଁ ଏଇଠି ଓଡିଶାଠୁ କମ ଟିକେ ପନିପରିବା ବେଶି ମିଳେନି ଏଠି। ଟଳ ମିଳେନି ଏଠି।
ରେଟେ ରେଟ୍ ଥିବ ସବୁ ଜିନିଷ ହେଟିତ?
ହଁ ଟିକେ ରେଟ ଚଳିବ ଏଇ ଯୋଉ କଞ୍ଚା କଦଳୀ ନା ଏଇଠି କଞ୍ଚା କଦଳୀ ଭଲ ମ ଳେ କଞ୍ଚା କଦଳୀ ମାନେ କ ଅମୃତଭଣ୍ଡା ଯୋଉ ଅଛି ସେଇଟା କଞ୍ଚା ଏମାନେ ଖାଆନ୍ତିନି ଏମାନେ ପାଚିଲା ଖାଆନ୍ତି।
ନାଇଁ କଞ୍ଚା ଟା ଭାଜିକି ଖାଇବେ ଦେହ ପାଇଁ ଭଲ। ପାଚିଲାଟା ଯୋଉ ଖାଇଲେ ପାଚିଲା ଟା ଦେହ ପାଇଁ ଭଲ ହେଲେ କଞ୍ଚାଟା ର ବେଶୀ ଭଟାମିନି ପାଚିଲାଠୋଉ ବୁଝିଲ?
ହଁ। ଯୋ ଏମ ଏମାନେ ଆ ପରେ ଖାଆନ୍ତିନି ଆମେ ଓଡିଶାରେ ଖାଉ କିନ୍ତୁ ଏମାନେ ଖାଆନ୍ତିନି ଆମ ଯଉ ଅମୃତ
ଓହୋ ସେପଟେ ଖାଇ ନାହାନ୍ତି ବୋଧେ କେବେ କ ଞ୍ଚା ଆଉ। ଯୋଉ ସନ୍ତୁଳା ତ କହୁଛନ୍ତି ନା ସନ୍ତୁଳା ଖାଆନ୍ତି କାହିଁ ଖାଇବେନି ଭାଜିଲେ?
ନା ନା ଏଇଠି ଖାଆନ୍ତିନେଇଁ ମାନେ ସନ୍ତୁଳା ନୁହଁ ଏମାନଙ୍କର ଚଟନୀ ଆଇ ତାମ୍ ବୋଉ କି ଚଟନୀ ବନା
ହଁ ଚଟନା ଆଇଟମ ବେଶୀ ଟିକେ ଆନ୍ଧ୍ରରେ ଆଉ।
ହଁ ଯାହା ବି ହଉ ଚଟନୀ ବନେଇବେ ତରକାରୀ ବନେଇବେ ଦି ଆଡ଼ୁ।
ହଁ ହଁ। ହଉ ଆ ତାଙ୍କର ତ ଚକୁଲି ସହିତ ଚଟଣିୀ ଖାଉଥିବେ?
ହଁ ଚକୁଳି ସହିତ ଚଟନୀ ଖାଆନ୍ତି ମାନେ ଯୋଉ ଭାତ ସହିତ ମଧ୍ୟ ଚଟନୀ ବନାନ୍ତି। ଆ ବହୁତ୍ ସାରା ଚଟନୀ ବନାନ୍ତି ଏମାନେ। ଯୋଉ ଭେଣ୍ଡିର ଚଟନି ବନାନ୍ତି ଆଉ ଯୋଉ ଆଉ ଯଉ କାଉଁରିଆ ଶାଗ କୁହନ୍ତି ନା। ଯୋଉ ଖଟା ପତ୍ର ଖଟା ହେଇକି ଯୋଉ ଶାଗ ଥାଏ କାଉଁରିଆ ଶାଗ କୁହନ୍ତି ଆମେ।
ହୁଁ ହୁଁ ହୁଁ ଜାଣିଛି ଜାଣିଛି ସବୁ।
ଏ ସେଇଟା ବି ଚଟଣି କରି ଖାଆନ୍ତି ଟମାଟୋ ପିଆଜ ଚଟଣିୀ କରି ଖାଆ ନ୍ତି ରସୁଣ ଚଟନୀ କରି ଖାଆନ୍ତି।
ଓ ହୋ।
ଲୋକ ମାନେ ବହୁତ ସାରା ଅଛି ସବୁ ସେମାନେ ଚଟନୀ କରିଥାଆନ୍ତି।
ଆ ବାଦାମ ଚଟନି କରନ୍ତି।
ହଁ ବାଦାମ ତ ଚଟନି କରନ୍ତି।
ହଁ ହଁ ବାଦାମ ଚଟଣି ଟା ଭଲ ଲାଗେ ମୁଁ ଏବେ ବନେଇଥିଲି ଘରେ ଦିଥର।
ଏଇଠି ବାଇଗଣ ମାନେ କଣ ସେମାନେ ଗୁତଙ୍ଗଟାଳ ବୋଲି କୁହନ୍ତି ମାନେ ମସଲା ଦେଇକିନା ଅ ସେଇଟା କୁ ମାନେ ଫ୍ରାଏ କରନ୍ତି।
ହଁ ତାଙ୍କର ସେଇଟା ଗୋଟେ ଚଷଣି ବନାନ୍ତି ଫ୍ରାଏ ହେଇକି କିନ୍ତୁ ଆପଣ ଖାଲି ବାଦାମ ପିଆଜ ରସୁଣ କଞ୍ଚା ଲଙ୍କା ପକେଇକି ଗୋଟେ ଚଟଣୀ ବନେଇବେ ତା ଟେଷ୍ଟ ଚି ଅଲଗା ଲାଗେ ଆମର ସେଇଟା ହିଁ ମୁଁ ଖାଲି ବାଦାମ ଦେଇକି ବନେଇଥିଲି ଆଉ କିଛି ତା ସାଙ୍ଗ ମିକ୍ସ କରିନ ଥିଲି ଆପଣ ଯଟା କହୁଚନ୍ତି ବୁଟ ମାନେ କଞ୍ଚା ବୁଟ ସେଇ ବାଦାମ ଆଉ କଣ କଣ ଏମତି ବନେଇ ଗୋଟେ ବନାନ୍ତି ବି ବି ଏମିତି କଣ ଦେଇକି ଗୋଟେ ବନାନ୍ତି ଚଟଣୀ ବି। ସଂବ୍ର ଚଟଣିୀ ଯୋଉ କରନ୍ତିନି ଦୋସା ରେ ଖାଆନ୍ତି।
ହଁ ମୁଁ ବି ଜାଣିନି ଠିକ ସେ କେମିତି କଣ ବନାନ୍ତି ମାନେ ମୁଁ ଜାଣିବାରେ ଯୋଉ ଚିନା ବାଦମ୍ ପ୍ୟାଜ ଟମାଟୋ ଆଉ ରସୁଣ ଲେମ୍
ହଁ ହଁ ସେଟା ଆପଣଙ୍କ ଆଡେ ଥିବ ଏପଟେ ଆଉ। ଆଉ କଣ ଯାନିଯାତ୍ରା ହୁଏ ନା ନାଇଁ ସେପଟେ।
ନାଁ ଜାନି ଯାତ୍ରା ହୁଏନି।
ହୁଏନି ନା ରଥଯାତ୍ରା ଯେ କିଛି ପର୍ବପର୍ବାଣି।
ହଁ ରଥଯାତ୍ରା ହୁଏ ରଥଯାତ୍ରା ଏ ଆଁ।
କେମିତି କଣ ପାଳନ କରାଯାଏ ସେଠି।
ଆମର ରଥଯାତ୍ରା ମାନେ ମୋ ମା ଘରେ ବହୁତ ଭଲ ହୁଏ। ଶାଶୁ ଶାଶୁଙ୍କ ଗାଁ ରେ ଯୋଉ ମାଲକାନଗିରି ଅଛି। ସେଇଟି ନା ଦୁଇଟି ରଥ ହିଁ ଯାଏ ଗୋଟେ ବଡ ରଥ ବଡରଥରେ ବ ମାନେ ବଲ ବଳରାମ ଜଗନ୍ନାଥ ଶୁ ଭଦ୍ରା ଥାଆନ୍ତି ଆଉ ଛୋଟ ରଥ ଯୋଉ ଥାଏ ସେଇଥିରେ ବିଁ ତିନି ଜଣ ଥାଆନ୍ତି ଏଇ ଯୋଉ ଛୋଟ ରଥ ଅଛି ସେଇଟା ମାନେ ପିଲା ଗୁଡାକ ଛୋଟ ଛୁଆ ମାନଙ୍କ ପାଇଁ ଆଉ ଏ ଯୋ ଯୁବକ ଯୁବ ଯୋଉମାନେ ଥାଆନ୍ତି ସେମାନଙ୍କ ପାଇଁ ବନେଇଚନ୍ତି ଆଉ ପାଲେ ଙ୍କିରେ ନା ଆମର ତିନିଟା ରଥ ହଉଚି ଯେମତି ପୁରୀରେ ହୁଏ ନା ସେମିତି ହିଁ ହୁଏ ଆଉ ଛେଡ଼ା ପହରା ହୁଏ କୃଷ୍ଣଚନ୍ଦ୍ର ଗଜପତି ତାଙ୍କ ବଂଶର ଯିଏ ଅଛନ୍ତି ନା ଏବେ ତାଙ୍କ ଝିଅ ଅଛନ୍ତି। ସେ ରାଜାଙ୍କ ଡେଥ ହେଇଗଲା ତ ଝିଅ ଅଛନ୍ତି। ହିଁ ଏବେ ଛେରା ପହଁରା କରନ୍ତି ଯେମିତି ପୁରୀରେ ଏତେ ନିର୍ଜୟ ହଉଛି ଏଇଠି ମାନେ କାଲି କିମିତି ରତିନିତି ହେଇକି ରଥଯାତ୍ରା ହୁଏ।
ହଁ ହ।
ଆପଣଙ୍କର ଗାଁ ରେ ହଉଛି ରଥ ଯାତ୍ରା।
ଆମର ରଥଯାତ୍ରା ହୁଏ ଆମର ସବୁ ପର୍ବପର୍ବାଣୀ ବି ଅଛି ନା।
ହଁ ସେ।
ଆମର ରଜ ହୁଏ ସାବିତ୍ରୀ ହୁଏ ଅଷ୍ଟମୀ ହୁଏ ଆଉ। ତା ସାଙ୍ଗରେ ଦଶହରା ହୁଏ ଖୁଦ୍ରକୁଣି ହୁଏ। ତାପରେ ଆଉ ଏଇ ଯୋଉ ରଥଯାତ୍ରା ବି ହୁଏ। ତାପରେ ଶ୍ରାବଣ ମାସରେ ବି ମାସ ସାରା ବି ଠାକୁରଙ୍କଠି ପାଣି ଢଳା ହୁଏ ନା। ଶ୍ରାବଣ ମାସ ଯୋଉ ବୋଲବମ୍ ସେ। ସେଟା ବି ହୁଏ କୁଆର ପୂର୍ଣ୍ଣିମା ବି ଝିଅ ମାନଙ୍କର ସେଟା ବି ଗୋଟେ ପାଳନ କରାଯାଏ ଗାଁ ରେ।
ହଁ ଆମର ବି କୁଆଁର ପୁନିଆ ଅଛି ଅଷ୍ଟମୀ କଣ ମୁଁ ଜାଣିନି।
ଅଷ୍ଟମୀ ଯୋଉଟା ଆମର ବଡ। ଝିଅ ଜନ୍ମ ହୁଅନ୍ତି ସେ ବଡ ଝିଅଙ୍କର ଅଷ୍ଟମୀରେ ନୂଆ ଡ୍ରେସ୍। ଇ କିି ତାଙ୍କୁ ବନ୍ଦାଣ କରାଯାଏ ପରୁଆଁ ଛୁଆଙ୍କୁ।
ଆଚ୍ଛା।
ସେଇଟା ନୂଆ ଡ୍ରେସ୍ ପିନ୍ଧିବି ତାଙ୍କୁ ପିଠା ପୁଟି ଖୋଇବି ଆଉ, ଯୋଉ ହଳଦୀ ପତ୍ର କହୁନାହାନ୍ତି ହଳଦୀ ପତ୍ରରେ, ତାର ଏଣ୍ଡୁରି ପିଠା ବନାଯାଏ ଅଷ୍ଟମୀରେ ମେନ ହଉଛି ଏଣ୍ଡୁରି ଫେମସ ସେଥିରେ।
ଏନ୍ଦୁ କବତା କେମିତି କଣ କରନ ଯେ।
ତାକୁ ବିରି ଚାଉଳ ବାଟିବେ ସେ ପତ୍ରରେ ସେ ପିଠାରେ। ସିଝା ଯିବ ଗୋଟେ ହାଣ୍ଡିରେ ହଉ ଇଟିଲି ଛାଞ୍ଚ ର ହଉ ତାକୁ ସିଝେଇବେ। ସିଯାଇକି ତା ଭିତରେ ଦେଇକି ପିଠାରେ ଯେମିତି ଆମେ ମୁଆଁ ପିଠା କରୁନେ। ଇଟିଲି ପିଠାରେ ଯେମିତି ଆମେ ସିଝେଇକି ଖାଉଛେ ସେଇଟା ସେଇ ଟାଇପ ର ଗୋଟେ ପତର ଭିତ। ସେଲେ ତାକୁ ବସା ହବ।
ଆଚ୍ଛା।
ହୁଁ ବହୁତ ଟେଷ୍ଟି ବି ଲାଗେ ସେ ପୁରା ହଳଦୀ ବାସ୍ନା ହବ ଅନ୍ୟ ଦିନ କରି। ଖାଇଲେ ତାର ଅଲଗା ଟେଷ୍ଟ କିନ୍ତୁ ଅଷ୍ଟମୀ ଦିନ ଖାଇବେ ବହୁତ ଟେଷ୍ଟ। ସେଇଟା ଗୋଟେ ତାର ଗୋଟେ ଦିନ ଥାଏ ଅଷ୍ଟମୀ ଦିନ ହିଁ ସେଟା ବହୁତ ବା। ନା ହେବ। ପିଠାଟା ବି ବହୁତ ଟେଷ୍ ଲାଗିବ ଅନ୍ୟ ଦିନ କରିକି ଖାଇଲେ ତାର ଟେଷ୍ଟ ଅଲଗା। ସେମିତି ଲାଗେନି ଯେତି ଆମ ରଜରେ ପୋଡପିଠା ଫେମସ। ରଜରେ ଆମର ପୋଡପିଠା ହିଁ ଫେମସ। ଆଉ ଆମର କୁଆଁ ବଡ ଓ- ଗୋଟେ ଅଛି ଶିବଙ୍କର ବଡ ଉଷା ସେଇଟା ଗୋଟେ ଗଜବ ସେ ତାର ଭୋଗ ବନା ଯେ ବହୁତ ଟେଷ୍ଟ ସିଏ ବି।
ଶିବଙ୍କ ବଡ ଓଷା ମାନେ ସେଇଟା କଣ।
ଶିବଙ୍କର ବଡ ଓଷା ହଉଛି କାର୍ତ୍ତିକ ମାସର ମାସ ଟାଙ୍କ ଆଇଁଷ ଛାଡିକି ରହିବେ। ସେ ମାସ ସାରା ଯୋଉ ଆଇଁଷ ଆମେ ଛାଡିକି ରହିବୁ ଗୋଟିଏ ଦିନ ଉପବାସ ରହିବୁ ପୁରା। ସେଇ ଠାକୁରଙ୍କର ସେଇ ଭୋଗ ଟା ଲାଗି ସାରିଲା ପରେ ତାଙ୍କରି ରନ୍ଧା ଭୋଗ ହିଁ ଆଣିକି ଖାଇବେ।
ଆଛା ସେଇଦିନ କଣ କଣ ରୋଷେଇ ହୁଏ।
ସେଦିନ ରୋଷେଇ ହବ ଚାଉଳରେ ଠାକୁରଙ୍କଠି ଗୋଟେ ଗୁଡ ପକାଇକି ଭୋଗ ହବ। ଚାଉଳରେ ଫେର ଗୋଟେ ଖିରି ହବ ଧଳା ଧଳା ଖିରି ଗୁରେ ହବ ନଡିଆ ଫଡିଆ ପଡିବି। ଗୁଜୁରାତି ଓଷା ଗୁଣ୍ଡ ଗୋଟେ ମିଳା ଯାଏ ଜିରା ଫିରା ଭଜା ହେଇକି ତାକୁ ଗୋଟେ ଓଷା ଗୁଣ୍ଡ ପଳକାଯାଏ। ତା ସାଙ୍ଗରେ ଗୋଟେ ତରକାରୀ ବି ବନାଯାଏ। ସାଧାରେ ଏମିତି ଠାକୁର ଙ୍କର ଲାଗେ ଭୋ। କୂଅ ଭିତରେ ରନ୍ଧା ହବ ଏଇଟୁ ଯାହାର ମାନସିକ ଥାଏ। ପୂରଣ କରିକି ସେଠୁ ଘରକୁ ଆସନ୍ତି। ତାଙ୍କ ନଡିଆ ଆପଣ ଯଦି ଟିକେ ଖାଇଦେବେ ସେଇଦିନ ଆପଣଙ୍କ ଦେହସାରା ପୁରା ଛେଉନାକରେ ଧଳା ଯାଦୁ ଦୁଇଯିବ। ସେଇଟା ମାନେ ତା ଖୋଳପା ବି ମାଡିବେନି। ତାର ଏତେ ବାରଣ ଅଛି। ସେଇଦିନ ଆପ୍ ଆପଣ ଯଦି ତା ଖୋଳପା କି ତାର ଟିକେ କଣ ଗୋଟେ ମାଡିଦେବେ ଯଦି ଆପଣଙ୍କ ଦେହ ସାରା ବି ସେଇଆ ଛେଉ ହେଇଯାଏ। ସେଇଥିପାଇଁ ତାଙ୍କୁ ଅଲଗା ବସେଇକି ତାକୁ ନେଇକି ପାଣିରେ ଉଭା ଯାଏ। ଯାହା ବଳିଥିବ ବି ସେରା ନେଇକି ସବୁ ପାଣିରେ ହିଁ ଉଭେଇ ଦିଅନ୍ତି। ଗଜ ଯିଏ ରାନ୍ଧିଥାଏ ହଁ, ସେଇଟା ମହାଦେବଙ୍କର ଯୋଉ ଆମର କଟକ ରେ ଅଛି ଜାଣିଥିବେ ଧବଳେଶ୍ଵର।
ଆଜ୍ଞା।
ତାଙ୍କରି ପୂଜା ହେଟା